ନମସ୍କାର ଛତାବାଡ଼ି ପୁରସ୍କାର ଆପଣ କେମିତି ଅଛନ୍ତି କେମିତି ଭଲ ମଜାରେ ଅଛନ୍ତି। ଆପଣ ମାନେ ଖୁସିିତ ନା ଆପଣ ମାନେ ଦୁଃଖିତ ଆପଣ କେମିତି ଅଛନ୍ତି ଆପଣ କୁହନ୍ତୁ?
ମୁଁ ଆଜ୍ଞା ବହୁତ ଅଛି ଆଜିକାଲି ଜୀବନ ବହୁତ ଖୁସିଯାପନ ଚାଲିଛି ମୋତେ ଲାଗୁଛି ଯାହା। କିମ୍ବା ମତେ ଏହା ଲାଗୁଛି କି ଏଇଟା ସୁନାମିର ଆଗନ୍ତା ଖୁସି। କି ଆଗକୁ ଯାଇ କିଛି ଗୋଟେ ଦୁର୍ଘଟଣା ମୋ ସହିତ ହେଇପାରେ ସେଥିପାଇଁ ଏତେ। ସରଳ ଜୀବନଯାପଟା ଚାଲିଛି। ଆପଣ ଏନା ଭାବୁଥିବେ ନାଇଁ ନାଇ ନାଇଁ ମୁଁ ସେଇଟା କହିବାକୁ ଯାଉଛି। ଆପଣ ଏଇଆ ଭାବୁଥିବେ କି ଏ ପୁରୁଷ ଜଣକ କେତେ କଥା ଭାବୁଛନ୍ତି। କିନ୍ତୁ ଏଇଟା ସତ୍ୟତା କି ମୋ ଜୀବନ ସାରରେ ଯେତେଥର ମୁଁ ଖୁସି ହେଇଛି ତା ପରେ ପରେ କିଛି ଗୋଟେ ଦୁର୍ଘଟଣା ମୋ ସହିତ ହେଇଛି। ଏଇଟା ନାଇଁ କି ମୁଁ କାହା ମୋର କୋଉଠି ଯାଇ ବାଡେଇ ଗଲି ମୋ ନାଇଁ। ଆମର ପରିବାର କି ଆଖପାଖରେ ଏମିତି କିଛିଟା ହୁଏ ଯାହା ଦ୍ୱାରା ମୁଁ ଆମ ଆଖପାଖ ସମସ୍ତେ ଚିନ୍ତା ଭାବନାରେ ପଡୁ। ଅତ୍ୟନ୍ତ ଚିନ୍ତା ହଇରାଣରେ ପଡ଼ିଯାଉ। ତ ମୁଁ ସେଇଆ ଭାବୁଛି କି କେବେ ସେ ଅସୁବିଧାଟା ଆସିବ ଆଉ ଯିବ
ଓହୋ ଏମି
ଆଜ୍ଞା ଆଜ୍ଞା ଆଜ୍ଞା କାରଣ ମୁଁ ମୋ ନିଜ ଖୁସି ହୁଏ। ସେଠି ମୁଁ ନିଜ ଖୁସି ଉପରେ ମୁଁ ଭରସା କରିପାରେନି କାରଣ! ଦିଇ ଦିନ ଖୁସି ହୋଇଥିବି ତୃତୀୟ ଦିନ ହଇରାଣ ପଡିବି ନାହିଁ।
ଓହ ଆପଣଙ୍କର ତ ଆପଣଙ୍କର ନୁହଁ ବୋଲି ଏଇ କଥାଟି ଆଉ ଏଇ କଥାଟି ମାନେ କଣ କହିଲ ସଂସାର ଯେତ- ତିକି ଲୋକ ତାଙ୍କ ଉପରେ ହୁଏ। ମୋର ବି ସେଇୟା ବାସ୍ ଦି ଦିନ ଖୁସି ତାପରେ ପୁଣି ଏଇ ଦି ଦିନ ର ଚାନ୍ଦ କଣ ହିଁ ଆଉ କରିପାରିବି ଆପଣ ଜାଣିଛନ୍ତି, ମୋ ମୁଣ୍ଡ ନା ଏବେ ଭାରି ବିନ୍ଧା ହଉଛି ମାନେ କଣ କହିବି ଆପଣଙ୍କୁ ମାନେ, ମୋ ଭିତେରେ ଟିକେ ଆରାମ କରିଆକୁ ଯୋଉ ସମୟ ଯୋଉ ଯେହେତୁ ମିଳୁନାହିଁ ମୋ ମୁଣ୍ଡ ଏତେ ଭାରି ବିନ୍ଧା ହଉଛି।
ଆଜ୍ଞା, ଆଜ୍ଞା, ଆପଣଙ୍କ ସମୟ ତ ଢ଼େର୍ ମିଳୁଛି କିନ୍ତୁ ଆପଣ ଶୋଇବାକୁ ଚାଉଁନାହାନ୍ତି। ଆପଣ ଯଦି ଚାହାନ୍ତେ ଉଚ୍ ଉଚ୍ଚ ବିଦ୍ୟାଳୟର ସମ
ଆଜ୍ଞା।
ହଁ ଉଚ୍ଚ ବିଦ୍ୟାଳୟର ସମପ୍ତ ଉଚ୍ଚ ବିଦ୍ୟାଳୟ ଯାଇଁକି ସମପ୍ତ ହେବା ପରେ ଆପଣ ଯଦି ଆପଣ ନିଜ ଘରକୁ ପ୍ରସ୍ଥାନ କରିକି ଯାଇକି ଭୋଜନ ଟିକେ ଖାଇକି ଆପଣ ନିଦ୍ରାରେ ଶୋଇପଡିଲେ ଆପଣଙ୍କ ମୁଣ୍ଡ ଆଉ ଶରୀର ଦୁହେଁ ଭଲ ରହିବ ଆପଣଙ୍କୁ ଯୋଉ ମୁଣ୍ଡ ବି ନ୍ଧା ଟା ଏବେ ହଉଚି ସେଇଟା ହୁଅନ୍ତାନି ଆପଣ ଯେତେ ହେଲେ ଖୁସିରେ ରୁହନ୍ତେ। କିନ୍ତୁ ନା? ଆପଣଙ୍କ ଉଚ୍ଚ ବିଦ୍ୟାଳୟ ପରେ ଆପଣ ସାଙ୍ଗମାନଙ୍କ ସହିତ ଗପସପ ଲଢ଼େଇଆର ଅଛି। ଖେଳିବାର୍ ଅଛି। ଖାଇଆ ପିଇଆ ଠିକି ରଖିବାର ନାଇଁ ତ ସେଇ ଯୁଗୁରଖ ମୋ ମୁଣ୍ଡ ବିନ୍ଧାଟେ ହଉଚି ଆଉ, ତାପରେମୋ ନିଦ ଟା ଯୋଉ ପୁ ସମ୍ପୂର୍ଣ୍ଣ ହଉନି। ସେ ଯୋଗୁରୁ ମୁଣ୍ଡବିନ୍ଧାଟି ହଉଛି ବୁଝିପାଇଲୁ। ତ ଆପଣ ଯଦି ମୋ ଆପଣ ଯଦି ମୋ କଥା ଟା ମାନିବେ ତ ଭଲ ପିଲା ପରି ଉଚ୍ଚ ବିଦ୍ୟାଳୟର କକ୍ଷ ସଇଲା ପରେ ଆପଣ ଘରୁକୁ ପଳେଇକି ଭୋଜନଟିଏ କରେଇକି ଶୋଇପଡ଼ିଲେ ଦେହଟି ଭଲ ରୁହନ୍ତା।
ଆପଣ ସେମତି କଥା କୁହନ୍ତୁନି ବୁଝିଲେ!
ନାଇଁ, ଆଗେ ମୁଁ କାହିଁ କଇବି ମୁଁ ବସ୍ ଗୋଟେ କଥାଟେ ଆପଣଙ୍କୁ ଉପଦେଶ ଭଳିଆ ଦେଲି। ଆପଣ ସେଟା ଉପଦେଶ ଉପରେ କର୍ମ କରିବେ ନ କରିବେ ସେଟା ଆପଣଙ୍କ ଉପରେ ନିର୍ଭର।
ନାଇଁ ଦେଖନ୍ତୁ, ଆପଣ ଆଁ ଜୀବନ ତିନି ଦିନର ଠିକ୍ ଅଛି। କଣ କାଲିକୁୁ ମୁଁ ମୁଁ ରହିବି?
ଏତିକି ଶୁଣିଚି ଚାରି ଦିନର ଥାଏ, ଆପଣଙ୍କୁ ତିନି ଦିନ ହଉ।
ନାଇଁ ମୋର ଗୋଟେ ଦିନି କମ, ମୋର ଯେତିକି ଦିନି ସମସ୍ତଙ୍କର ମୋର ତା ଧୀରୁ ଗୋଟେ ଦିନି କମ୍। ଆଉ କେତେବେଳେ କଣ ପଳେଇବି ଉପୁରୁକୁ? ଏ ତା ପୂର୍ବରୁ ମୁଁ ଟିକେ - ମାନେ ସମସ୍ତଙ୍କ ସହିତ ସମୟ ଅତିବାହିତ କରିଥିଲେ ମତେ ଟିକେ ଖୁସି ଲାଗେ, ମତେ ଟିକେ ଭଲ ଲାଗେ। କଣ ଘରେ ଆସିକି ହୁଁ ଶୋଇବୁ କି କରିବ କହିଲ। ଆଉ ରାତିରେ ମାନେ ମୁଁ ଟିକେ ଯେତେ ଚେଷ୍ଟା କରେ ଟିକେ ଜଲଦି ଶୋଇବାକୁ କିନ୍ତୁ ଶୋଇପାରେ ନାହିଁ ଯେହେତୁ ହଁ ମୋର ଏମିତି ଅସୁବିଧା ହୁଏ କି ରାତିରେ ମାନେ ବିଳମ୍ବରେ ଶୋଉଚି। କାଇଁନା ଦେଖନ୍ତୁ ଆମର ଯୋଉ କାମଟି ଅଛି ସେ କାମଟି ସାରୀବକି ସମୟ ହଉନାଇଁ। ଆଉ ରାତିରେ ମାନେ ଏଇ ସମୟରେ ହିଁ ମୁଁ ଟିକେ ସେ କାମ ଟିକୁ ପୁରା କରିପାରେ। ବାକି ସମୟରେ ତ ପୁରା କରିପାରେ ନାହିଁ। ଆଉ ଯଦି ମୁଁ ହୁଁ, ଆଉ ଯଦି ମୁଁ ଏଇ ଲାଇନାହିଁ ମନେ କର ମୁଁ ମାନେ ଆଉ କାମ ଟିକେ ଏଇନା ଆପଣଙ୍କ ସହିତ ସରୁଚି ତ ଏବେ ମୁଁ ଟିକେ ସାରୁ ସାରୁ ବିଳମ୍ବ ହୋଇଯିବ ତାପରେ ଶୋଇବି ସକାଳୁ ଜଲଦି ଉଠିବି କାହିଁକିନା ବିଦ୍ୟାଳୟ ଅଛି। ଏମିତି କରି କରି ମୋର ମାନେ ପଳଉଚି।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଥିବି ଆପଣଙ୍କର କଷ୍ଟ ଟା। କିନ୍ତୁ କଁ କରିଆ? ଆପଣଙ୍କର ଦେହ ଟାକୁ ବି ଦେଖିଆକୁ ପଡିବ।
ଆଜ୍ଞା।
ଆପଣ ଦେହ ନ ଦେଖିକି ଆପଣ ଯଦି ଦେହକୁ ନ ଦେଖିକି ଆପଣ ଯଦି ମଜାମସ୍ତି କରିବେ ତାର କିଛି ମହତ୍ଵ ରହିବନି।
ଆ ଦେହ ଟିକେ କେମିତି ଦେଖିବି ଆଉ କହିଲେ ଜାଣିପାରୁନାହିଁ ମୁଁ।
ଦେଖନ୍ତୁ ଆଜ୍ଞା ମୁଁ ଆପଣଙ୍କୁ ଉପଦେଶ ଯଦି ଆପଣ ତା ଉପରେ ଅମଳ କରିବେ ନ କରିବେ ସେଇଟା ଆପଣଙ୍କର ଚିନ୍ତାଧାରା ଆଉ ଆପଣଙ୍କର
ପଳେଇ ଆସନ୍ତି ଜଲଦି କିନ୍ତୁ ପହର ଦିନ ମୋର ବୋଧେ ଯିବାର ନାହିଁ ବିଶ୍ଵବି ବିଦ୍ୟାଳୟ ବୋଧେ ହୁଏ ମୋର ଯିବାର ଅଛି ଗୋଟେ ଆଡେ ତ ମୁଁ କାଲି ଟିକେ ରହିବି। ତ ସେମିତି ହେଇ ହଉ ଆଉ ଏମିତି ତାପରେ ପହରଦିନ ତ କଣ ସକାଳୁ ଯିବି ମୁଁ ବୋଧେ ରାତିକୁ ଆସିବି। ତ ମାନେ ସେମିତି ଆଆଉ ଆରାମ୍ଭ କରିବାକୁ ସମୟ ହବନି। କାଲି ଯଦି ପଳେଇ ଆସିକି ଆରାମ କରିବି ତାହେଲେ କାଲି ଟିକେ ପହର ଦିନ ତ ମୁଁ ଯିବିନିି ବିଶ୍ୱବିଦ୍ୟାଳୟ ତ ସମସ୍ତଙ୍କୁ ଟିକେ ଖୋଜିବି। ତ ସେଇ ଜିନିଷ ଟା କାଲି ଟିକେ ପୂରଣ କରିବି ଏମିତି ହେଲା କଥା।
ଆଚ୍ଛା ଆଚ୍ଛା ଏ ମାନେ ଏ ଏଇ ସବୁ ହଉଛି କଥାବାର୍ତ୍ତା ଆ ରହୁଛନ୍ତି ଆପଣ
ଆଜ୍ଞା।
ଆଜ୍ଞା ଆପଣ ଯଦି ପହରଦିନ ଆସିବେନି ତା ପରଦିନ ତ ଆପଣ ଉଚ୍ଚବିଦ୍ୟାଳୟ ଆସିପାରିବେ।
ଗୋଟେ ଦିନ ଯିବି ନାହିଁ ମାନେ ଆପଣ ବୁଝିପାରୁଛନ୍ତି ତ। କେତେ ଘଣ୍ଟା ମୁଁ ଆପଣ ମାନଙ୍କ ଠାରୁ ଦୂରରେ ରହିବି ଆପଣ ବୁଝି ପାରୁନାହାନ୍ତି ବୋଧେ।
ଆଚ୍ଛା ଆଚ୍ଛା। ଆପଣଙ୍କ ଇଚ୍ଛା ଆପଣ ଯାହା କରନ୍ତୁ।
ଆ ମୁଁ ଆଉ ଆପଣ ଜାଣିନାହାନ୍ତି ମୁଁ ମିତ୍ରତାରେ ଏମିତି ହୋଉଛି ମୋ ବନ୍ଧୁତାରେ ତ ଆହୁରି ଅଧିକ ହୁଏ।
ହୁଁ।
ଆପଣ ବୁଝିପାରୁଥିବେ। ମିତ୍ରତାରେ ଆପଣ ମାନଙ୍କ ପ୍ରତି ଇଏ ସବୁରେ ମୁଁ ଆଜ୍ଞା ଆପଣ ମାନେ ଦେଖିନାହାନ୍ତି ଏତେ କିନ୍ତୁ ମୁଁ ବନ୍ଧୁତା ରେ ତ ଆହୁରି ମାନେ ମୁଁ କହିବି କି ଚବିଶ ଘଣ୍ଟାରୁ ମୁଁ ଅ ତେଇଶ ଘଣ୍ଟା ଅଣଷଠି ମିନିଟ ତାଙ୍କ ମାନେ ବନ୍ଧୁତ୍ଵ ବନ୍ଧୁଙ୍କ ସହିତ ରହିବ।
ଆଜ୍ଞା ଆଜ୍ଞା ବୁଝିଲି ମୁଁ ଭଲ ଭାବରେ ବୁଝି ପାରୁଛି।
କିନ୍ତୁ ସେଇଟା ତ ହୁଏ ନାହିଁ ତ ମତେ ସେଥିରେ ବି ମାନେ ଇଏ କରିବାକୁ ପଡ଼େ କଣ କହିଲେ ଆପଣଙ୍କ ଯୋଉ ଚଳେଇବାକୁ ପଡ଼େ ଆଉ।
ଆଚ୍ଛା ଆଚ୍ଛା। ନାହିଁ ସେଇଟା ବି ଠିକ୍ କଥା ଆପଣ ଯା କହୁଛନ୍ତି କିନ୍ତୁ ମତେ ମୁଁ ଯଦି ମୋ କଥାଟେ କହିବି ସର୍ବପ୍ରଥମେ ମୋ ବିଦ୍ୟାଳୟ ଏଥିପାଇଁ ଯାଏଁ ପାଠ ପଢ଼ିବା ପାଇଁ ଆଉ ଯଦି ମୋର ମନ ନଥିବ! ତ ମୁଁ ଶୁ ଜମାରୁ ଯାଏନି। କଥାଟି ସେଇଠି ଶେଷ କରୁଛି।
ଆପଣ ଜମା ପାଠ ପଢ଼ିବାକୁ ଯାଆନ୍ତିନି ଆପଣ ସେଇ ଯୋଉ ଆପଣଙ୍କର ମହିଳା ମିତ୍ରଙ୍କ ପାଇଁ ଯାଆନ୍ତି ମୁଁ ଜାଣିଛି।
କହିପାରିବେ, କିନ୍ତୁ ପଢ଼ିବା ପାଇଁ ବି ଯାଏ। ଏଇଟା ନାହିଁ କି ମୁଁ ପାଠପଢ଼ା ମଝିରେ ମୁଁ ମହିଳା ମିତ୍ରଙ୍କୁ ସହିତ କଥା ହେଉଛି କି ନାହିଁ। ପାଠପଢ଼ା ଭିତରେ ପାଠ ପଢ଼ା ପାଠ ପଢ଼ା ସରିଲେ ମହିଳା ମିତ୍ରଙ୍କ ସହିତ କଥା ହେବି। କିମ୍ବା ଘରକୁ ପଳେଇ ଆସିବି। ଆପଣ ଗୋଟେ ଭଲ ମୋତେ ଚିନ୍ତାଟା ଦେଲେ, ମାନେ ବୁଦ୍ଧିଟା ଦେଲେ। କି କାଲି ମୁଁ ଉଚ୍ଚ ବେଳା ଉଚ୍ଚ ବିଦ୍ୟାଳୟକୁ ଯାଇକି ପାଠଟେ ପଢ଼ିକି ସାଙ୍ଗେ ସାଙ୍ଗେ ଘରକୁ ଟିକେ ପଳେଇ ଆସିବି।
ନାଇଁ ଆପଣ ପ୍ରଥମ ସେମିଷ୍ଟାର ରେ ତ ପଳଉଥିଲେ ବିଶ୍ୱବିଦ୍ୟାଳୟ ଅଧା ଦିନ ଦେଖନ୍ତୁ ଏବେ ଟିକେ ଆପଣ ଆସୁଛନ୍ତି ଯାହାହେଲେ ବି
ଆଜ୍ଞା, ନାଇଁ ନାଇଁ ସେଇଆ ମୁଁ ଭାବୁଛିଯେ ସେଇ ଯୋଉ ଜିନିଷଟା ଆଗରୁ ମୁଁ କରୁଥିଲି। ସେଇଟା କରିବି କାରଣ ଏହି ଉଚ୍ଚ ବିଦ୍ୟାଳୟ ଗଲାବେଳକୁ ମୋ ଦେହ ହାତ ପ୍ରବଳ ଥକ୍କା ହେଇଯାଉଛି, ମୁଁ ଆସିକି ଟିକେ ଶୋଇପାରୁନି। ତ ମୁଁ ଟିକେ ମୋର ନିଦ୍ରାଟାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ଟିକେ ଜଲ୍ଦି ପଳେଇ ଆସିବି। ଯେମିତି କି ଉଚ୍ଚ ବିଦ୍ୟାଳୟ ସରିବା ମାତ୍ରେ କି ମୁଁ ଘରେ।
ଆପଣଙ୍କ ପାଇଁ ଯାହା ଆପଣଙ୍କୁ ଭଲ ଲାଗୁଛି ସେୟା କରନ୍ତୁ। ଆପଣ କୌଣସି ବନ୍ଧୁ ମିତ୍ରତା ପାଇଁ ଆପଣଙ୍କ ଜିନିଷ ଟିକୁ ବଦଳାନ୍ତୁନି।
ଆଜ୍ଞା ଆଜ୍ଞା। ଠିକ୍ କଥାଟା କହିଲେ ଆପଣ।
ଆଜ୍ଞା। ଆ ପୁଣି ଆପଣ ମୁଁ ଜାଣିଛି ଆପଣ ଯେତେବେଳେ ସେତେବେଳେ ବଦଳେଇବେ ଯେତେବେଳେ ଆପଣଙ୍କ ବନ୍ଧୁ ବଢିବ ବନ୍ଧତ୍ଵ ତ ବଢିବ ନାହିଁ ମୁଁ ତ ଜାଣିଛି। ତ ଆପଣ କେବେ ଆସିବେ ବି ନାହିଁ ତ ମୁଁ କାଇଁ ବାଧ୍ୟ ବି କରିବି।
ନାଇଁ ଆପଣ ବାଧ୍ୟ କରିଲେବି ମୁଁ ଆପଣଙ୍କ କଥା ଶୁଣିବିନି ହେଇଟା ଆପଣ ବି ଜାଣିଛନ୍ତି।
ହଁ ସେଇ ସେଇ ଜିନିଷ ଯୋଗୁ ହିଁ ମୁଁ ଆପଣଙ୍କୁ କହିବା ଛାଡି ଦେଇଛି। କିନ୍ତୁ ଯାହା ଯିଏ ମତେ ଶୁଣୁନାହାନ୍ତି ମୋ କଥା ମୁଁ କାହିଁକି ତାଙ୍କୁ କହିକି ମୁଁ ପାଟି ସାରିବି କହିଲେ। ମୁଁ ବୁଝି ସାରିଲିଣିି ଏଇ ଜିନିଷଟି। ଦେଖନ୍ତୁ ମୁଁ ସମସ୍ତଙ୍କ ସହିତ ସେଇ ଜିନିଷଟ ହିଁ ମାନେ ରଖୁଛି। ଯିଏ ବୁଝୁନାହାନ୍ତି, ବୁଝୁନାହାନ୍ତି। ମୁଁ ଆଉ ଏତେ ବୁଝେଇବାର ନାହିଁ କାହାକୁ।
ଆଜ୍ଞା ଆଜ୍ଞା ଆମେ ଠିକ କହିଲେ ଆପଣ ଆପଣଙ୍କ କଥାଟିକୁ ମୁଁ ବୁଝୁନି ସମ୍ପୂର୍ଣ୍ଣ ସହାନୁଭୂତି ସହାନୁଭୂତି କରୁଛି। କିନ୍ତୁ କଥା ଏଇଟା ଯେ ମୁଁ ବି ତାଙ୍କରି କଥା ଶୁଣେନି ଯିଏ ମୋ କଥା ଶୁଣନ୍ତିନି। ଆପଣ ଜାଣିପାରୁଥିବେ ମୁଁ କାହା କଥା କହୁଛି। ମୁଁ ବାରମ୍ବାର ବାରମ୍ବାର ଗୋଟାଏ କଥା ଗୋଟିଏ ଲୋକକୁ କହିଲେ ମୋତେ ଲାଗେ କି ମୋ କଥା ସେ ଶୁଣୁନି
କଣ ଆପଣଙ୍କ କଥା ଟା କହିଲେ ଆପଣ ଟିକେ କହିଲେ ମତେ।
ଆଜ୍ଞା ଆପଣ ଜାଣିଛନ୍ତି ଏଇଟା ସେଇ ଜାଗା ନାହିଁ ଏଇ ବିଷୟରେ କଥା ହବା ପାଇଁ।
କୋଉ ଜିନିଷ ନାହିଁ ଆମର ମୁଁ ଆପଣଙ୍କର ଶୁଣି ନାହିଁ। ଆ ଆପଣଙ୍କର ସବୁ କଥା ଶୁଣିଅଛି ମୁଁ। ଆପଣ କଥା କହୁଛନ୍ତି।
ମୁଁ ତ ଆପଣଙ୍କ କଥା କହୁନି ମୁଁ ଜଣେ ବନ୍ଧୁଙ୍କ କଥା କହୁଛି।
କୋଉ ମିତ୍ର? ଓହୋ, ଆପଣ ଆପଣଙ୍କ ପୁରୁଷ ମିତ୍ର ସେଇ ଯୋଉ କଥା କହୁଛନ୍ତି କି, ଆଛା ବୁଝିପାରିଲି।
ନାଇଁ ନାଇଁଁ ମୁଁ ପୁରୁଷ ମିତ୍ର କଥା କାହିଁ କହିମି, ତାଙ୍କୁ କହିକି ସିଏ ଲାଭ ତାଙ୍କୁ ମୁଁ କିଛି କହେନି ବି ତାଙ୍କ କଥା ଖାଲି ଶୁଣିଦିଏ, ମୁଁ ତାଙ୍କୁ କହିନି, ସେ କିଛି ବୁଝନ୍ତିନି, ସେ ଏମିତି ଯେମିତି
ଆପଣ, ଆପଣ କାହା କଥା କହୁଚନ୍ତି ତାହାଲେ?
ସେଟା ଆଜ୍ଞା ଆପଣ ବୁଝିଗଲେ ଭଲ ହୁଅନ୍ତା।
ରୋଲ୍ ନମ୍ବର୍ କହୁନାହାନ୍ତି?
ରୋଲ୍ ନମ୍ବରଟି ହଉଚି ଇ ଆଜ୍ଞା, ନ ବୋଧେ।
ଆପଣ ମୋରି କଥା କହିକି ପୁଣି ମତେ କହୁଚନ୍ତି, ମାନେ ଆପଣ ଅ
ଆପଣ ଗୋଟେ ଜାଗା ଆପଣ ଜାଣିପାରୁନାହାନ୍ତି ବୋଧେ ଆପଣ କୋଉ ଜାଗାରେ କଥାବାର୍ତ୍ତା ହଉଚନ୍ତି?
ହଁ ତ କଣ ହେଲା ସେଠୁ? ମୁଁ କଣ ହିଁ ଏମିତି କହୁଚି କି?
ହଁ ଆଜ୍ଞା। ହଉ ଆଜ୍ଞା, ବହୁତ ରାତି ହେଇଗଲାଣି, ଏବେ ଶୋଇଗଲେ ଭଲ ହଅନ୍ତା।
ହଉ।
ଆଜ୍ଞା, ଆଜ୍ଞା। ଶୁବିଳା।